ହଁ କି କୁହନ୍ତୁ?
ହୁଁ। ଆଉ କଣ କରୁଛ?
ଏଇଠି ବାରିରେ ବୁଲୁଛି କୁହନି କୁହନି ଯୋଉ ଦୁର୍ଗନ୍ଧ ଆମର ଏଇ ଯୋଉ ଛୁଆ ଛୋଟ ଛୋଟ ଯୋଉ ଝୁଅ ଦିଟା କନ୍ୟା ସନ୍ତାନ ମାନେ। ଆସିକି ଏଇଠି ମଳତ୍ୟାଗ କରିଛନ୍ତି ଏଇ ବିଲ କତିରେ। ଆଉ ମୁଁ ସେ ହିରୋ ତାପରେ ବସିକି ଯୋଉ ବାସେନା ଯୋଉ ଦୁର୍ଗନ୍ଧ କୁହନି କୁହନି। ହୁଁ ହୁଁ ମୁଁ ଆଉ ବର୍ଣ୍ଣନା କରିପାରୁନି। ଇରେ ବାବାରେ। କି ଦୁର୍ଗନ୍ଧ।
ତମରି ଝିଅ ମାନେ ତ ଆଉ।
ଓହୋ କୁହନି କୁହନି ରେ ବାବା। ମତେ ବାର ଡେଇଁକି ଯିବାକୁ ପଡୁଛି ଏ କଣ୍ଟା ଝଟାରେ।
ଦେଖ କେତେ ସଂଘର୍ଷ କରାହଉଛି। ଖାଲି କଣ ପାଇଁ ସଂଘର୍ଷ କାହା ପାଇଁ କରାହେଉଛି।
କାହା ପାଇଁ କହୁନାହାନ୍ତି କୁହନ୍ତୁ ଆପଣ ନିଜେ କୁହନ୍ତୁ।
ସେଇ ସେଇ ଅର୍ଥ।
ଅର୍ଥ ଅର୍ଥ ମାନେ ମାନେ କହୁନ ତମ ପାଇଁକା କରୁଛି। ଉଁ
ହ
ତମର ତ ସବୁ କାର୍ଯ୍ୟ ଯାଙ୍କ ଏଠି ଶୋଇଲ ବୁଲିଲ ଆ କିଛି ପୂରଣ କଲନି। ମୁଁ ମୋର ପୁରଣ ହେଇଯାଇଛି ମୁଁ ଏଠି ବୋଉଙ୍କ ଫୋନ ଆଣିକି। ତାମସା କରୁଛି।
ଧନ୍ୟବାଦ ଧନ୍ୟବାଦ ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ।
ତମେ ସବୁ ଅର୍ଜନ କର ମୁଁ ତମ ଗାଣ୍ଡରେ ଗୋଡଉଛି। କଲ କର କଲ କର।
ଆଉ ଖାଇଛନ୍ତି କଣ?
ଖାଇଛି ଆଜି ପଖାଳ ଭାତ।
ଆଉ କ?
ମା ଆଉ ଝୋଳ ପାଣି। ମଳା ମଳି ପାଗ ପାଣି ଯୋଉ କୁହନ୍ତି ଝୋଳ ପାଣି। ପାଗ ପାଣି ମଳା ମଳି ଆପଣ କଣ ଜାଣିନାହାନ୍ତି। ଆଜି ହେଉଛି ଶୁକ୍ରବାର।
ଆଜି ଆପଣଙ୍କର ପାଳି ନାହିଁ।
ଆଜ୍ଞା ସେଥିଲାଗି ଆମ୍ଭେ ରନ୍ଧନ କରିନାହୁଁ, ଆମ ପୁତ୍ର ତାଙ୍କର ଯୋଉ ଦେଖିଥିଲେ ସେଇ ଯୋଉ ଅ ଶୁଆ ବଢି
ହୁଁ ହୁଁ।
ତାର ଯୋଉ ଛୋଟ ଛୋଟ ଦାନା ଆସିଥିଲା ସେଇ ଛୋଟ ଛୋଟ ଦାନା ରେ ଯେମିତି ଆପଣ କରନ୍ତି ପନିର ଭୁଜିଆ ଅଣ୍ଡା ଭୁଜିଆ ସେ ସେହିପରି ତାକୁ ବନେଇକି ଖାଇଥିଲେ। ମୁଁ ପାଗ ପାଣି ଯାହାକୁ କୁହନ୍ତି ଝୋଳ ପାଣି ମଳାମଳି ସେଇ ସବୁ କର କି ଖାଇଛି ଆଉ ମତେ ତ ସେ ସବୁ ଭଲ ଲାଗେନି ଭାତରେ ସେ ଯୋଉ ତେଲ ମାନେ ବୋଧେ ଶହେ ଗ୍ରାମ ତେଲ ପକେଇଥିଲା, ବୁଝିଲେ ଏମତି କ କଥା ଆଉ ଆଉ ଆପଣ ଆଜିି କଣ ସବୁ ରୋଷେଇ କରିଛନ୍ତି କୁହନ୍ତୁ? ଦିନ ମାନ ଆଜି କଣ ଖାଇଛନ୍ତି, କଣ ରନ୍ଧନ କରିଚନ କଣ ଖାଦ୍ୟ ପଦାର୍ଥ ସେବନ କରିଛନ୍ତି ଗ୍ରହଣ କରିଛନ୍ତି ସବୁ ମତେ ବର୍ଣ୍ଣନା କରନ୍ତୁ ଗୋଟି ଗୋଟି କରି।
ହଁ କହୁଛି ମୁଁ ତ ତମକୁ ସ ସକାଳର କଥା ସବୁ କହିଥିଲି ତାପରେ ସେଇଠୁ ଖରା ବେଳେ ଖାଇଥିଲୁ ସେ ଯୋଉ ମିଶ୍ରିତ ତରକାରୀ। ଆଉ ପଖାଳ ଭାତ। ଆଉ ଲେମ୍ବୁ ଲଙ୍କା ଦଳା ତାପରେ ଏ ଆଉ ଆମର କଣ କହିଲ ମିକ୍ସଚର। ଖାଇଥିଲୁ ଆମ୍ବ ବି ଖାଇଥିଲୁ।
ଆଚ୍ଛା।
ସେଇଟୁ ଏଇ ଯୋଉ ଏବେ ରାତ୍ରି ଭୋଜନ ପାଇଁକା ଖାଦ୍ୟ ପ୍ରସ୍ତୁତ କରାଯାଉଛି।
ଆଚ୍ଛା।
ଯୋଉଥିପାଇଁକା ଆମେ ଯାଇଥିଲୁ ବଜାରକୁ ଛତୁ କିଣିବା ପାଇଁ। ତ ଆଜି ଆମର ରାତିରେ ଭାତ ଡାଲି ଛତୁ ତରକାରୀ ହବ।
ଆଚ୍ଛା।
ହୁଁ ସେଥିପାଇଁକା ଏବେ ଆମେ ଦୁଇଟା ଯେହେତୁ ଚୁଲା ଅଛି ଆମର ସେଥିରେ ଗୋଟେରେ ଭାତ ତ ଆଉ ଗୋଟେ ଡାଲି ବସେଇଛୁ ତା ବାଦ ଏପଟେ ହଁ ସରିଗଲେ ପୁଣି ପଢା ପଢି କରିବୁ।
ଆଚ୍ଛା ଆଚ୍ଛା ଉତ୍ତମ ପ୍ରୟାସ କରୁଛନ୍ତି ଆପଣ ମାନେ ଯାହା ହଉ ଶୁଣିକି ବହୁତ ଖୁସି ଲାଗିଲା।
ତାପରେ ଆ ହଉଛି ଆଜି ତିରିଶ ଜଣଙ୍କ ପାଇଁ ରୋଷେଇ।
ଆଚ୍ଛା।
ଯୋଉଟା କି ଆମେ ସବୁ ଛୁଆ ମାନେ ମିଶିକି କରୁଛୁ। ତାପରେ ଆଉ ରହିଲା କଣ କହିଲ ଏବେ ସମସ୍ତେ ଆଳୁ ଆଉ ଛତୁ କାଟୁଛନ୍ତି! ମୁଁ ଆମେ ମସଲା ପାଇଁକା ସବୁ ପ୍ରସ୍ତୁତ କରୁଛୁ ଅଦା ରସୁଣ ଆଉ ଲଙ୍କା ଜିରା ପକେଇକ ଗୋଟେ ପେଷ୍ଟ ଗଟେ କରିଦବୁ ଯୋଉ ବାଟଣ ବାଟିଦବୁ ତାପରେ ପିଆଜ କ କାଟିକି ମସଲାଟିକୁ କଷିକି ଛତୁ ଆଉ ଆଳୁକୁ ଦବୁ ତା ବାଦ ଡାଲିଟି ହେଇଥିବ ଆଉ ଏଇଟା କଷା ଭଳିଆ ହବ ଆଉ।
ଆଚ୍ଛା ଆଚ୍ଛା ବହୁତ ବଢିଆ ଆଉ ଆପଣ ଯେଉଁ ମାନେ ରୋଷେଇଆଟି ଆପଣଙ୍କର କେବେ ଆସୁଛନ୍ତି କି
ସିଏ ତ କାଲିଠାରୁ ଆସିବେ ହେଲେ ତାଙ୍କ ଖାଇବା ଏତେ ସୁନ୍ଦର ନୁହେଁ। ଆମେ ଛୁଆ ମାନେ ହେଲେ
କଣ ପାଇଁ ରଖୁଛନ୍ତି ଆପଣ ତ ଏମିତି ନିଜେ ନିଜେ କରିକି ଖାଇଦିଅନ୍ତେ।
ହଁ ଯେ ନିଜେ ନିଜେ କରି ଖାଇଦବୁ ଯେ ହେଲେ ବାକି ହଉଛି ଆମର ଯେତେବେଳେ ପଢେଇବା ପାଇଁକା ସ୍କୁଲକୁୁ ଯିବୁ ସେତେବେଳକୁ ଅସୁବିଧାଟି ହବ ସେଇ ଯଦି ସେଇ ଭାଉଜ ଜଣଙ୍କ ଥିବେ ତ ତାହେଲେ ସେ କଣ କରିବେ ନା ଆମର ରୋଷେଇଟି କରିକି ରଖିଦେଇକିନା ଯାଇଥିବେ। ଆଉ ସେ ଭାଉଜ ବହୁତ ସୁବିଧାବାଦୀ ଚୁଲିରେ ରୋଷେଇ କରିବେ ନାହିଁ।। ଯେହେତୁ ଏଠି ଗ୍ୟାସ୍ ଡର ଅଧିକ ତ ଆମେ ଚାହୁଁଛୁ କି।। ଚୁଲି ରେ କରିଦବୁ ଭାତଟି ଆଉ ସବୁ ତରକାରୀ ପ ତଗ୍ୟାସ୍ ରେ ତ ସିଏ ରାଜି ହଉନାହାନ୍ତି ସେ କହୁଛନ୍ତି କି ମୁଁ ସବୁ କରିବି ଗ୍ୟାସ ରେ ମୁଁ ଚୁଲିରେ କରିବି ନାହିଁ। ତା ବାଦ ତାଙ୍କୁ ମାସକୁ ଛଅ ହଜାର ଟଙ୍କା ଦିଆଯାଉଛି।
ଆଚ୍ଛା
ସିଏ ପୁଣି ଛୁଟି ନେଉଛନ୍ତି ଯୋଉ ପାଞ୍ଚ ଦଶ ଦିନ ଲେଖା ଆମେ ପଇସା କାଟିଲେ ବି ସିଏ ଆମକୁ ପ୍ରତିବାଦ କରୁଛନ୍ତି।
ତାହେଲେ ଆପଣ ନୂଆ ରୋଷେଇଆ ଖୋଜୁନାହାନ୍ତି,
ନୂଆ ରୋଷେଇ ଆମେ ଖୋଜୁଥିଲୁ ହେଲେ ଆମ ପ୍ରିନ୍ସିପାଲ ସାର୍ ଯିଏ ଆମ ମୁଖ୍ୟ ସାରେ ତାଙ୍କର ସେି ଭାରି ପସନ୍ଦ।
ଓହ କାହିଁକି ସେ ସ୍ତ୍ରୀ ଲୋକ କ ଅତ୍ୟନ୍ତ ସୁନ୍ଦରୀ ଅଛନ୍ତି କି?
ନାଇଁ ସେି ଅତ୍ୟନ୍ତ ବାନ୍ଧେରିୀ ଅଛନ୍ତି।
ଆଚ୍ଛା ତାହେଲେ ଆପଣଙ୍କ ମୁଖ ଶିକ୍ଷ ମାଷ୍ଟର ଜଣକ ଏତେ ଶିକ୍ଷ ଶିକ୍ଷକ ଜଣକ ଏତେ କଣ ପାଇଁ ତାଙ୍କ ପାଇଁ ସେ
କାହିଁକି ନା ଯେତେବେଳେ ଆମ ସ୍କୁଲରେ ସବୁ ଶିକ୍ଷକ ମାନଙ୍କୁ ତାଲିମ ଦିଆଯାଏ ଯେହେତୁ ଏ ଟା ଜିଲ୍ଲାର ଜିଲ୍ଲା ପ୍ରଶାସନିକ ଶିକ୍ଷା କେନ୍ଦ୍ର ତ ସବୁଆଡୁ ଶିକ୍ଷକ ମାନେ ଆସନ୍ତି ଏଠିକି ସବୁ ପ୍ରକାରର ତାଲିମ ନେବା ପାଇଁ ତ ସେଥି ସେତେବେଳେ ଯୋଉ ଭୋଜନଟି ପ୍ରସ୍ତୁତ କରାଯାଏ ଏଇ ମହାଶୟ ଜଣକ କରନ୍ତି କମ୍ ଦରରେ କରନ୍ତି ଯେମିତି କିି ତିନିଶହ ଚାରିଶହ ଟଙ୍କାରେ। ସେଥିପାଇଁକା ଆମ ମୁଖ୍ୟ ଶିକ୍ଷକ ତାକୁ ଛାଡି ପାରୁନାହାନ୍ତି। ଆଉ ଯିଏ ଆସିବେ ଦିନକୁ ପାଁଶହ ଲେଖାଁ ନେବେ।
ଆଜ୍ଞା ଆଜ୍ଞା।
ସେଥିପାଇଁକା ସେ ତାଙ୍କୁ ଛାଡିବାକୁ ଚାହୁଁନାହାନ୍ତି ଆଉ ଆମର ଏଠି ହଇରାଣ କରିଛନ୍ତି ଆଉ।
ଆଚ୍ଛା ଏଇ ଯୋଉ ରୋଷିଆଟି ଏବେ ଯୋଉ ଅର୍ଥଟି ଆପଣଙ୍କ ଠାରୁ ନେଉଛନ୍ତି ସେଇଟା ଆ ଆପଣମାନେ ଦଉଛନ୍ତି ନା ଆପଣଙ୍କ ଶିକ୍ଷକମାନେ ଦଉଛନ୍ତି।
କଣ କଇଲେ।
ଅର୍ଥଟି କିଏ ଦଉଚନ୍ତି ରୋଷେୟା ମାନଙ୍କୁ ଅର୍ଥଟି କିଏ ଦଉଚନି ଆପ ଆପଣ ମାନେ ଆଦାୟ କରିକି ଦଉଛନ୍ତି।
ଯୋଉ ରୋଷେଇ ହଉଚି ସେଇଟା ମୁଁ କଇଲି ଆମର ଯୋଉ ରୋଷେଇରେ ପଇସା ଟା ଆମେ ଦୋଉଚୁ କିନ୍ତୁ ସାରଙ୍କର ଯୋଉ ସେପଟେ ଯୋଉ ମାନେ ଟ୍ରେନିଂ ଯୋଉ ଦିଆଯାଏ ସେ ରୋଷେଇ ସାର ପଇସା ଦିଅନ୍ତି।
ଆଚ୍ଛା ତାମାନେ ଆପଣଙ୍କ ହାତରୁ ଆପଣ ଏ ପଇସା ଟି ଗଣୁଛନ୍ତି ସେ ସ୍ତ୍ରୀ ଲୋକକୁ ସେ ମହିଳା ଜଣଙ୍କୁ। ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ତ ଆପଣଙ୍କର ବହୁତ ବଡ କ୍ଷତି ହୋଉଚି।
ବେଶି ହେଇଯିବ ଏତିକ ସବୁ ପକେଇ ଦିଅ ଆଳୁ।
ଆମକୁ ଆପଣ ମାନେ ତିରିଶ କି ଜଣ
ନାଇଁ ନାଇଁ କାଟ ହବନି ନ ଅଣ୍ଟିଲେ ନାମ ନବା ଆମେ ଆମେ ବାଢ଼ିବା। ଦେଇଦିଅ ଅଧିକ ପଡୁ ହାଲୋ।
ଶୁଣନ୍ତୁ ଆପଣ ଯୋଉ ତିରିଶ ଜଣଙ୍କ ପାଇଁ କେତେ କେଜି ଆଳୁ କେତେ କେଜି ଛତୁ କାଟୁଚନି।
କହିଲ ତମେ ଗୋଟେ ଅନୁମାନିକ ହିସାବରେ କେତେ କେଜି ଛତୁ ଆଉ କେତେ କେଜି
କହୁନ ମୁଁ ମୋର ତ ଏତେ ଆନୁମାନିକ ନାହିଁ ଆପଣ କୁହନ୍ତୁ। କେତେ କେଜି ଛତୁ ଆଣିଚନ୍ତି।
ତିନି କେଜି ଉପରେ ଅଛି ଛତୁ।
ଓହୋ ସେଠି ଛତୁ ଦର ଟି କେତେ ଅଛି କିଲ।
ଆମେ ଯେହେତୁ ଆମେ ଯେହେତୁ ଏଇ ଯୋଉ ପ୍ରଶାସନିକ ର ଛୁଆ ତେଣୁ ଆମଠାରୁ ନଉଚନ୍ତି ଚଉରାଳିଶ ଟଙ୍କା କେତେ ପଇସା ଗୋଟେ ନହେଲେ ଷାଠିଏ ଟଙ୍କା ନାଇଁ ନାଇଁ ପ୍ୟାକେଟେ ପ୍ୟାକେଟେ।
ସେ ପ୍ୟାକେଟ ଟି କେତେ ଗ୍ରାମ ର।
କେତେ ଗ୍ରାମ ର ଆମେ ହିସାବ କରିନୁ।
ଆଚ୍ଛା ଆଚ୍ଛା।
ପିଆଜ ଚାରିଟା ପାଞ୍ଚଟା ଚାରିଟା ପାଞ୍ଚଟା ଖଣ୍ଡ ପିଆଜ ମୁଁ କହିଲି କି ସିଏ ଯୋଉଟୁ କଣ କହୁଥିଲି ତ ହଁ ଅ ଗୋଟେ ପ୍ୟାକେଟ ଯୋଉ ମିଳେନି ଆମେ ଯୋଉ ଅ ଅଡର କରୁ ଷାଠିଏ ଟଙ୍କା। ଆଁ ଆଡେ କହୁଚି। ଛତୁ ପ୍ୟାକେଟ ଗୋଟାକୁ ଷାଠିଏ ଟଙ୍କା ସେ ନେଇଚି ଚାଳିଶ ଟଙ୍କା ଆରେ ଚୋଉରାଳିଶ ଟଙ୍କା। ତିରିଶି ଟଙ୍କା ଛପନ ପଇସା। ହୁଁ ହଁ। ତମେ କୋଉ ପଇସା କଥା ହଉଥିଲ। ହଁ କୁହ।
ଏମିତି ହୋ ହା ରେ ଭଲ ରେକର୍ଡିଂ ହବନି ତାଙ୍କର‌। ଆଉ ଭଲ ଅର୍ଥ ଆପଣଙ୍କର ଆସିବନି ଆଚ୍ଛା।
କୁହନ୍ତୁ।
ଉଁ ଶୁଣନ୍ତୁ ଯୋଉ। ଆପଣ ସେଇ ଯୋଉ ମହିଳା ଜଣଙ୍କୁ ଅର୍ଥଟି ଦାନ କରୁଛନ୍ତି ଆପଣଙ୍କର ତ ବହୁତ ବଡ କ୍ଷତି ହଉଥିବ।
ହଁ।
ବ ବହୁତ୍ ବଡ ଏତେ ଛୁଟ ଛୁଟି କରୁଛନ୍ତି ଆପଣଙ୍କର ଗ୍ୟାସ୍ ସାରୁଛନ୍ତି, ଆଉ ଆପଣଙ୍କର ତ ବହୁତ ବଡ କ୍ଷ କ୍ଷତି ହଉଥିବ।
ଅଦା ବେଶୀ ହେଇଯିବ। ହଉ କୁହ ହଁ ତ ସେଇ। ହୁଁ ଯୋଉ ଆଛା।
ମାନେ ଶିକ୍ଷକ ମାନେ ତାଙ୍କ ସୁବିଧା ପାଇଁ ଛାତ୍ର ମାନଙ୍କ ଙ୍କର ଛାତ୍ରୀ ମାନଙ୍କର ଏତେ। କ୍ଷତି କରିବାଟା ଉଚିତ କଥା ନୁହଁ ମତେ ଲାଗୁନି ଏଟା ଉଚିତ୍ କଥା ବୋଲି।
ହଁ ସେଇଆ ହ ଉ।
ହଁ ମୁଁ କରୁଛି।